ହ୍ୟାଲୋ।
ଶୁଭ ସକାଳ ଦିଦି।
ଶୁଭ ସକାଳ କଣ କରୁଛ?
ଏବେ ଶୋଇକି ଉଠିଲି ଏବେ ବୁଲୁଛି ଆଉ। ଆଉ ତମେ କଣ କରୁଛ ନାଇଁ ଗାଧେଇନି।
ମୁଁ ଗାଧେଇକି ବସିଛି ଆଉ। ଆଉ ରଜ କେମିତି ପାଳନ କଲ ରଜ। ଜ କେମିତି ପାଳନ କଲ ହଁ ଗାଧେଇ ସାରିଲିଣି।
ରଜ ପାଳନ କଲି ଏଇ ପିଠା ପିଠା ଖାଇ ଆଉ ଦୋଳି ଖେଳି ନୂଆ ଡ୍ରେସ ପିନ୍ଧି। ଆଉ ସେମିତି ଆଉ। ଆଉ ତ ଗାଁ ଭଳି ଏତେ ଭଲ ହଉନି। ଆଗ ବି ଆଉ ସେଇ ରଜ ନାହିଁ ହଁ ପୋଡ଼ ପିଠା କରି
ପୋଡ଼ ପିଠା। ପୋଡ଼ ପିଠା କେମିତି ହୁଏ କହିଲ?
ପୋଡ଼ପିଠା ଆଗ ଚାଉଳ ବତୁରା ଯିବ। ତାକୁ ବତୁରି ସାଇଲେ ଚାରି ପାଞ୍ଚ ଘଣ୍ଡା ବତୁରି ସାଇଲେ ତାକୁ ଛାଣି ସେଥିରେ ନଡିଆ କୁରିକି ନଡିଆ କୁରା ଗ୍ରାଇଣ୍ଡିଙ୍ଗ କରିବ ଚାଉଳ ସହିତ। ତାପରେ ପୁରା ଚିକଣ କି ବାଟି ସାରିଲେ। ତାପରେ ତାକୁ ଆଉଟିବ କଡ଼େଇରେ ପାଣି ଦବ ସେଥିରେ ଗୁଡ଼ ପକେଇବ ତେଜପତ୍ର ଘିଅ ଟିକେ ଗୁଜୁରାତି ପକେଇବ ପାଣିରେ ପାଣି ଫୁଟିଲା ବେଳକୁ ଏଇ ଚାଉଳ ଚୁନା ଦେଇକି ତାକୁ ଆଉଟିବ ଆଉଟିବ ସେ ଆଉଟା ହେଇ ସାରିଲେ ମଣ୍ଡା ପିଠା ଭଳିଆ ଯେମିତି ଆଉଟିଲେ ଆଉଟା ସରିଲେ ତାକୁ ଆଣି କାଢିଦବ। ଆଉ ଗୋଟେ ଜାଗା କଡେଇ ବସେଇକି ସେଥିରେ କଦଳୀ ପତ୍ର ତଳେ ଦେଇଦବ ତ ଘିଅ ମାରିକି ବା ତେଳ ମାରିକି କଦଳୀ ପତ୍ର ଦେଦ। ଆଉଟା ଯୋଉଁ ଆଉଟି ଥିବ ଚାଉଳ ସେ ସବୁକୁ ସେଇ କଡେଇ ରେ ଦେଇକି ହାତରେ ପାରିଦବ ସେ ସମାନ କରିଦବ। ତା ଉପରେ ପୁଣି କଦଳୀ ପତ୍ର ଆଣିକି ଘିଅ ମାରିକି ତା ଉପରେ ଦେଇଦବ। ତ ନିଆଁରେ ବସେଇବ। ତାହେଲେ କଡେଇରେ ବସେଇକି ନିଆଁ ନହେଲେ କଡ଼େଇ ରେ ବସେଇକି ନିଆଁ ତା ଉପରେ ଦେଇଦବ କଦଳୀ ଉପରେ କଦଳୀ ପତ୍ର ଉପରେ ନହେଲେ ପ୍ରେସର ରେ ବସେଇବ। ପ୍ରେସର ଉପରେ ସିଟି ଟା ଖୋଲିଦବ ସେମିତି ଦେଇଦବ। ତାପରେ ହେଇଯିବ ଦଶ ପନ୍ଦର ମିନିଟ। ପରେ ହେଇଗଲା ପୋଡ଼ପିଠା ହେଇଯିବ ଆଉ। ଆ ତମେ କଣ ବନେଇଥିଲ ରଜରେ ପିଠା?
ମୁଁ ଚକୁଳି ବନେଇଥିଲି ଇଟଲି ବନେଇଥିଲି। ଆଉ ପୋଡ଼ପିଠା ମତେ ଆସେନି ବନେଇବାକୁ ପୋଡ଼ପିଠା।
ହଁ ଆଉ କଣ ବନେଇବା।
ଆଉ ଘରେ କିଏ କିଏ ଅଛନ୍ତି?
ଘରେ ସବୁ ଫ୍ୟାମିଲି ଅଛନ୍ତି ଆଉ।
ଯୌଥ ପରିବାର ନା ଏକା ପରିବାର? ଆମର ବି ଯୌଥ ପରିବାର। ଆଉ ମଜେ। କୁଆଡ଼େ ବୁଲାବୁଲି କରି ଯାଇନ?
ନାମ ବୁଲିବାକୁ ଯାଇନି ଯିବା ଆଉ।
ଆଉ ପୁରୀ କେବେ ଯାଇଥିଲ?
ପୁରୀ ଯାଇଥିଲୁ ଦି ତିନି ମାସ ତଳେ ଯାଇଥିଲୁ।
ପୁରୀ ମୁଁ ବର୍ଷେ ପୂର୍ବରୁ ଯାଇଥିଲି ଆଉ ଯାଇନି। ପୁରୀ କେତେ ଥର ଗଲଣି?
ପୁରୀ ଚାରି ଆଠ ଦଶ ଥର ଗଲିଣିି। ବର୍ଷକୁ ଥରେ ନାଖେ ଯାଉଚିମୁଁ।
ଆଠ ଦଶ ଥର ଗଲଣି ପୁରୀ। ହୁଁ କଉଥରେ ଯାଉଚ?
ଟ୍ରେନ୍ ରେ ‌ଯାଉଚି। ଆମଠୁ ଏଠୁ ପାଖ ଗୋଟେ ଦିନେ ଯାଇକି ଆସିପାରିବ।
ଏଟେ ତାହେଲେ ପଳଉଛି ଆଉ।
ତମେ କେତେଥର ଯାଇଛ ପୁରୀ?
ମୁଁ ଚାରି ପାଞ୍ଚ ଥର ବୋଧେ। ଚାରିପାଞ୍ଚଥର ଯାଇଥିବି। ଛୁଆ ବେଳେ ତିନିଥର ଯାଇଥିଲି ଏବେ ଜମା ଦି ଥର ଯାଇଛି।
ସୁବିଧା ହଉନି ଯାଇନ ଆଉ। ଆଉ କୋଉ ମନ୍ଦିର ଯାଇଛ ସବୁ ବୁଲାବୁଲି କରିବା ମଜା
ପୁରୀରେ?
ହଁ ପୁରୀରେ ଆଉ ବି ଅନ୍ୟ ବି କୁଆଡେ କୁଆଡେ ଯାଇଛ?
ଯାଇଥିଲୁ। କୋଣାର୍କ ଯାଇଥିଲୁ ଚନ୍ଦ୍ରଭାଗା ଯାଇଥିଲୁ । ଲିଙ୍ଗରାଜ ଯାଇଥିଲୁ ଆଉ
ରାମ ମନ୍ଦିର ଯାଇଛ?
ରାମ ମନ୍ଦିର ଯାଇନି।
ଯାଇନ?
ନାଁ ହଁ । ଖଣ୍ଡଗିରି, ଉଦୟଗିରି ଯାଇଥିଲୁ ଧଉଳିିଗିରି ଯାଇଥିଲୁ । ଏମିତି ଯାଇଥିଲୁ ଆଉ ବୁଲିକି ଆସିଥିଲୁ ଆଉ।
। କିନ୍ତୁ ଟ୍ରେନ ସୁବିଧା ଅଛି ବୋଧେ?
କଣ?
ଟ୍ରେନ ସୁବିଧା ଅଛି ବୋଧେ ଯିବା ପାଇଁ ବୁଲା ବୁଲି ପାଇଁ ।
ହଁ ହଁ ଟ୍ରେନ ସୁବିଧା ଅଛି । ପାଖରେ ଟ୍ରେନ୍ ଅଛି ସୁବିଧା।
ଆମର ତ ନାହିଁ ସେ ସୁବିଧା ଟ୍ରେନ ସୁବିଧା ନାହିଁ ବୋଲି ଆଉ ଏତେ ଯାଇ ହଉନି । । ଆଉ ସକାଳୁ କଣ ଟିଫିନ ବନେଇଛ?
ଟିଫିନ୍ ପିଠା । ଆଉ ଉପମା, ପିଠା, ବସେଇଛି ।
ଛି! ଆ
କପିଳାସ ଆରେ କେବେ ଆସିଛ?
କପିଳାସ ଯାଇଥିଲି ଥର ଟେ କି ଦି ଥର ବୋଧ ଯାଇଛି। ଆମ ଗାଁ ଠୁ ଏ ଆଡେ ବହୁତ ଦୂର ତ ମୁଁ ଯାଇପାରୁନି ସେଥିପାଇଁ କୁଆଡେ ଆଉ ବୁଲିବା ବୁଲି ପାଇଁ ଏତେ ଯାଇପାରୁନି । ପାଖରେ ଯାହା ।
ପାଖରେ କଣ ଅଛି?
ପାଖରେ ଗାଁ ମନ୍ଦିର ସବୁ ଅଛି ଆଉ ରଜକୁ ଆମ ଗାଁ ରେ ସବୁ ପାହାଡ ଚଢନ୍ତି। ସଂକ୍ରାନ୍ତି ଦିନ। ସବୁ ଭଜନ ସଂକୀର୍ତ୍ତନ ହୁଏ ଦୋଳି ଲାଗିଛି ସେଇ ପାହାଡ ତଳେ ସବୁ। ଲାଗିଛି ଦୋଳି ଲାଗିଛି ସବୁ ଛୋଟ ଛୋଟ। ଛୁଆ ଭଜନ କୀର୍ତ୍ତନ କରନ୍ତି ଡ୍ୟାନ୍ସ କରନ୍ତି। ଭଲ ହୁଏ। ଏମିତି ସବୁ ହୁଏ ଆଉ।
ହୁଁ ।
ମୋବାଇଲ କେତେ ଟାଇମ ଦେଖ?
ମୋବାଇଲ୍ ଦିନ ରାତି ଦେଖୁଚି। ଫ୍ରି ଟାଇମ ହେଲେ ଦେଖୁଚି ଆଉ। କାମ କରି କରି ଦେଖୁଚି ଆଉ । କୋଉ କୋଉ ଗଛ ସବୁ ଲଗେଇଚ?
ଗଛ ଲଗେଇଚୁ ଆଉ ଆମ୍ବ ପଣସ ପିଜୁଳି ନଡିଆ। ଆଉ ଲିଚୁ।
ଫୁଲ ଗଛ
ଫୁଲ ଗଛ ବି ବହୁତ ପ୍ରକାର ଗଛ ଲାଗିଛି ରଜନୀଗନ୍ଧା ତରାଟ, ଗେଣ୍ଡୁ ଉଁ ମନ୍ଦାର ବିଭିନ୍ନ ପକାର ମନ୍ଦାର ତମେ କୋଉ କୋଉ ଗଛ ଲଗେଇଚ?
ଆମର ଅଛି କଦଳୀ ଶାଗୁଆନ କନିଆର ଗଛ ମନ୍ଦାର ଗଛ ଆହୁରି ବି ଅଛି କେତେ ଗୁଡେ ଗଛ ଜାମ୍ବୁ
ଜାମ୍ମୁ ଗଛ ଅଛି। ଆଉ ଗଛ ଲଗେଇଲେ ଭଲ। ଫଳ ହେଲାଣି ନା ଫଳ ହେଇନି
ଫଳ ହେଲାଣି ଗୋଟେ ଗଛରେ ଆମ୍ବ ଗଛରେ ହେଇଥିଲା ଦି ତିନିଟା। ଜାମ୍ବୁ ଗଛରେ ହେଇନି ଜାମ୍ବୁ। ବଡ଼ ଗଛଟେ ହେଇଛି କିନ୍ତୁ ଜାମ୍ମୁ ହେଇନି।
ଫଳ ଧରିବ ଆଉ।
ହଁ।
ବାଡ଼ିରେ ସବୁ ଲଗେଇଛ ଗଛ ନିଜେ ଲଗେଇଚ।
ହଁ ନିଜେ ଲଗେଇଚି।
ହଉଚି
କଣ?
ରଜ ମହୋତ୍ସବ ହୁଏ।
ରଜ ମହୋତ୍ସବ ଏମିତି ଆଉ ଅଳ୍ପ ଅଳ୍ପ ହୁଏ ଆଉ। ଆଗ ଭଳିଆ କାଇଁ ଏମିତି ହଉଚି ଆଉ।
ଆ ଆଗ ଭଳି ଦୁଳି କେତେବେଳେ ବନ୍ଧାଯିବ?
କେତେ ପ୍ରକାର କେତେ କେତେ ପ୍ରକାର ଦୋଳି ଥିଲା ଆଗ ବେଳେ। ବାଉଁଶ ଦୋଳି ଇଏ ଦୋଳି କେତେ ଥିଲା। ଚକିରି ଦୋଳି
ସେ ଆଉ ସେଦିନ ଆଉ ନାହିଁ।
ଆଉ ଆଉ ଆଜି କାଲି ଆଉ
ସେଇ ଆଉ ଦୋଳି ଖେଳିବାକୁ ଆଉ କେହି ଆଗ୍ରହ କରୁନାହାନ୍ତି ସବୁ ତ ମୋବାଇଲ୍ ଧରିଲେ ମୋବାଇଲ୍ ରେ ସବୁ ବ୍ୟସ୍ତ ଖାଲି ଫଟ ଉଠେଇକି କେମିତି ଦିଆଯିବ।
ଆଉ।
ଉଁ ଗୁଁ। ପିଲାମାନେ କଣ କରୁଚନ୍ତି?
ପିଲାମାନେ ଶୋଇକି ଉିିଠିକି ଖେଳୁଛନ୍ତି ଆଉ କଣ କରିବେ।
ହଉ।